ହ୍ୟାଲୋ ହଁ ନମସ୍କାର।
ଆଜ୍ଞା ନମସ୍କାର। କୁହନ୍ତୁ?
କଣ କରୁଥିଲେ?
କିଛି ନାହିଁ, ଯେହେତୁ ଟିକେ ଛୁଟି ଦିନ ଥିଲା ତ ବସି ସେ ଭାବୁଥିଲି ଗୋଟେ କିଛି ଓଡିଆ ଚଳଚ୍ଚିତ୍ର ଦେଖିବା ପାଇଁ ଆଉ ମୁଁ ତ ଆଉ ଖଟ ଉପରେ ଶୋଇ ଭାବୁଥିଲି କଣ ଦେଖିବି ବୋଲି ଆଉ ଆଉ ଗୋଟେ ବି ଛୋଟ ଚଳଚ୍ଚିତ୍ର ଟିଏ ଦେଖୁଥିଲି। ଆଉ ଆପଣ କଣ କରୁଚନ୍ତି?
ସେମିତି ତ ବିଶେଷ କିଛି ମୁଁ କରୁନି ଏମତି ବସିଥିଲି ତ ଆପଣଙ୍କ କଥା ମନେ ପଡିଲା ଯେମ ମନେ ପଡ଼ିଲା ତ ମୁଁ ଆପଣଙ୍କୁ କଲ କରିଦେଲି।
ଆଚ୍ଛା ବହୁତ ଭଲ କଥା କହିଲେ ଯେ, ଆପଣ କଲ କରିଦେଲେ ବହୁତ ଭଲ ହେଲା ଆଉ ଖିଆପିଆ ସରିଲାଣି ନା ସରିନି?
ହଁ ଖିଆପିଆ ସରିଗଲାଣି, କାହିଁକିନା ଯେହେତୁ ବି ଟାଇମ ବହୁତ ସମୟ ବି ବହୁତ ହେଲାଣି ହଁ ତ ଖିଆପିଆ ଏବେ ସରିଗଲାଣି ଯେହେତୁ ପା ସନ୍ଧ୍ୟାବେଳେ ହେଇଥିଲା ଖାଇବାରେ ଛୁଡ଼ା ସନ୍ତୁଳା ହେଇଥି ତ ଖାଇସାରିକି ଏବେ ଶୋଇବାକୁ ଯାଉଛି, ଆପଣଙ୍କୁ କଲ୍ କରିଦେଲି।
ସେଇ ମୁଁ ବି ସେମିତି ଖାଇସାରିକି ବସିଥିଲି ଭାବୁଥିଲି କଣ କରିବି ଆଉ ଦିନରେ ତ ଟିକେ ଶୋଇ ଯାଇଥିଲି ଆଉ ସେଥିପାଇଁ ନିଦ ମଧ୍ୟ ମତେ ଜମା ବି ବିଲକୁଲ ବି ନିଦ ବି ଆସୁନଥିଲା ଭାବିଲି କି କଣ କରିବି ଗୋଟେ ଓଡିଆ ଚଳଚ୍ଚିତ୍ର ଟେ ଦେଖି ଦେଖୁଥିଲି ବସିକି ଯଦି ଆପଣ ଇଚ୍ଛା ପ୍ରକାଶ କରିବେ, ତ ମୁଁ ସେ ଚଳଚ୍ଚିତ୍ର ଟି ମଧ୍ୟ କହିବି। ଆପଣଙ୍କୁ
ଆଜ୍ଞା ଆଜ୍ଞା ନିଶ୍ଚିତ ମାନେ କାହିଁ ଚଳଚ୍ଚିତ୍ର ଯେହେତୁ ଆପଣ କହୁଛନ୍ତି ଆମ ତ ଓଡିଆର ଚଳଚ୍ଚିତ୍ର ବହୁତ ପ୍ରକାର ରହୁ ଚଳଚ୍ଚିତ୍ର
ଆଜ୍ଞା ଆପଣଙ୍କର କଥା ଟିକେ ମତେ ସ୍ପ-ସ୍ପଷ୍ଟ ଭାବରେ ଶୁଭୁ ନାହିଁ।
ଆଜ୍ଞା ଆଜ୍ଞା। ଏବେ ଏବେ ଶୁଣା ଯାଉଛି ମୋ କଥା ଆପଣଙ୍କୁ?
ଆଜ୍ଞା ଆଜ୍ଞା। ଏବେ ଶୁଣୁଛି, ଏବେ ଶୁଭା ହଉଛି ମତେ ଆପଣଙ୍କ କଥା। କୁହନ୍ତୁ?
ଆଜ୍ଞା। ତ ଚଳଚ୍ଚିତ ଯେମିତିକ ଆପଣ କହୁଥିଲେ ଯେ ଚଳଚିତ୍ର ଉପରେ ତ ଚଳଚ୍ଚିତ୍ର ଆପଣ ଦେଖୁଥିଲେ, ତ କୁହନ୍ତୁ ଚଳଚ୍ଚିତ୍ର ବିଷୟରେ କେମିତି କଣ କେମିତି କା କାହାଣୀ ଅଛି
ଆଜ୍ଞା। ତ ମୁଁ ଆକ୍ଚୁଆଲି ଆମ ଓଡ଼ିଆ ଚଳଚ୍ଚିତ୍ରରେ ଗୋଟେ ଅଭିନେତା ଅଛନ୍ତି ଅନୁଭବ ମହାନ୍ତି ନ୍ତି ବୋଲି ତ ତାଙ୍କରି ଗୋଟେ ଚଳଚ୍ଚିତ୍ର ମୁଁ ଦେଖୁଥିଲି, ଆଉ ବେଶୀ ତ ଓଡିଆ ସିନେମା ଆମର ଆମେ ସୋ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ମାନେ କହିବାକୁ ଗଲେ ଆଜି
ଆଜ୍ଞା।
ଅନଲାଇନ୍ ମାଧ୍ୟମରେ ଆମେ ଦେଖିପାରୁନାହାଁନ୍ତି, କାହିଁକିନା ଓଡିଆ ସିନେମାର ଏତେ ଭଲ ଫ୍ୟାସିଲିଟି ଏତେ ପର୍ଯ୍ୟନ୍ତ ବାହାରିନି ଯେ ସିଏ ମାନେ ଅ ଅନଲାଇନ ମାଧ୍ୟମରେ ତାକୁ ପରିଦର୍ଶନ କରେଇ ପାରିବେ, ତ ମତେ ଗୋଟେ ମିଳିଲା ଟି କେ ତ ଏତେ ପୁରୁଣା ନୁହେଁ କହିହବନି କି ନୂଆ ସିନେମା ତାଙ୍କର ନୁହଁ ଟିକେ ଆମର ମଝି ମଝି ଟାଇମର ଗୋଟେ ସିନେମା ଆଉ ସେ ମୋ ସିନେମାର ନାମ ହଉଛି କର୍ମ ବୋଲି ଓ ମୁଁ ସେ ସିନେମାଟିକୁ ଦେଖ ଦେଖୁଥିଲି ମୋତେ ବହୁତ ଭଲ ଲାଗିଲା ଆକ୍ଚୁଆଲିରେ ତାର ଯେଉଁ ସବୁ କାହାଣୀ ଅଛି ନା କର୍ମ ମାନେ ହଉଛି କି ଆମେ ଯେ-ଯେମିତି ଆମର ଓଡିଆରେ ଗୋଟେ ପଦ ଅଛି ଯେ ପାଞ୍ଚେ ପର ର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଆଉ ତମେ ଯେମିତି କର୍ମ କରିବ ତମେ ସେମିତି ତାର ଫଳ ପାଇବ। ତ ସେଇ ଉପରେ ହିଁ ସିନେମାଟି ହେଇଥିଲା ମତେ ବହୁତ ଭଲ ଲାଗିଲା। ତ ତମ ଆପଣ କେବେ ଦେଖିଛନ୍ତି ଅନୁଭବ ମହାନ୍ତିଙ୍କର କିଛି ସିନେମା ଚଳଚିତ୍ର?
ଆଜ୍ଞା ମୁଁ ତ ବହୁତ ସାରା ଚଳଚିତ୍ର ଦେଖିଛି ଅନୁଭବ ମହାନ୍ତିଙ୍କର। ଯେମିତି କି ଆପଣ କହିଲେ ଯୋଉ କର୍ମ ସିନେମାଟେ ଦେଖୁଥିଲେ ମୁଁ ବି ବହୁତ ଦିନ ପୂର୍ବରୁ ଏଇଟା ଖୋଜୁଥିଲି ବଟ୍ ଏପର୍ଯ୍ୟନ୍ତ ମତେ ମିଳି ପାରୁନାହିଁ। ଚଳଚିତ୍ରଟି
। ଆଚ୍ଛା ନିଶ୍ଚିତ ଭାବରେ ମୁଁ ତ କହିବି ତାର ଗୋଟେ କାହାଣୀ ଛୋଟ ତ ଏତେ ତ ମୁଁ ବଡ କରି କହିପାରିବିନି। ଯେହେତୁ ଆମେ ଫୋନ୍ ମାଧ୍ୟମରେ ଫୋନ୍ ଦୂର ଭାଷା ମାଧ୍ୟମରେ କଥା ହେଉଛନ୍ତି। ତ ମୁଁ ତାକୁ ଛୋଟ ଆକାରରେ କହିବାକୁ ଚାହିଁବି। ତ ଯେମିତି କିି ସେଇ ଚଳଚିତ୍ରରେ ଅନୁଭବ ମହାନ୍ତିଙ୍କର ଯୋଉ ଅ ଅଛି ତାଙ୍କର ଚରିତ୍ର ଟି ସିଏ ହଉଛନ୍ତି ଗୋଟେ ପୋଲିସ ଅଫିସର ଭାବରେ
ଆଜ୍ଞା।
ପୋଲିସ ଅଫିସର ର ଗୋଟେ ସ୍ପେଶାଲ ଟିମ୍ ଅଛି, ଯଉମାନେ କି ସିଧା ଏନ୍ କାଉଣ୍ଟର ଟିମ୍ ଡାଇରେକ୍ଟ ତାଙ୍କୁ ସବୁ କେସ ର କହିବାକୁ ଗଲେ ଯୋଉ ସେ ସେମାନଙ୍କର ଯୋଉ ଗୋଟେ ଅଛି ଗ୍ରୁପ ତାଙ୍କୁ ଦିଆଯାଇଥାଏ। ତ ଚଳଚିତ୍ର ଆ ଆରମ୍ଭରେ ଏମିତି ଅଛି। କି ଅନୁଭବ ମହାନ୍ତି ଗୋଟେ ପୋଲିସ ଅଛନ୍ତି। ତାଙ୍କର ଯୋଉ ପୁରା ଟିମ ଅଛି ସେମାନେ ବାହାରିଛନ୍ତି ଗୋଟେ କ କେସ ର ସମାଧାନ କରିବା ପାଇଁ। ଆଉ ସେଇ କେସ ର ସମାଧାନ ଅ ମୁଁ ଏଠି ଟିକେ ଅତ୍ୟୁକ୍ତି କରିବି ଯେ ତାଙ୍କ ଟିମ୍ ବାହାରିଥିଲେ ଗୋଟେ କେସ ର ସମାଧାନ ପାଇଁ। ଆ ସମାଧାନ ସରି ଯାଇଛି। ତ ସବୁ ଟିମ୍ ଫେରି ଯାଇ ନିଜ ନିଜ ବାସଭବନ କୁ। କିନ୍ତୁ ଅନୁଭବ ମହାନ୍ତିଙ୍କର ଜଣେ ପ୍ରିୟର ସ ଖା ଅଛନ୍ତି ସେ ଟିମ୍ ଭିତରେ।
ଆଜ୍ଞା।
ତ ସିଏ ଯେହେତୁ ତା ପରଦିନ ତାଙ୍କର ମଧ୍ୟ ଛୁଟି ଦିନ ଥାଏ। ତ ସେ ସଖାଙ୍କୁ ନେଇକି ସେ ବାହାରେି ଯାଇଛନ୍ତି ସେ ଗୋଟେ ଜଙ୍ଗଲ ରାସ୍ତା ଦେଇ, ତାଙ୍କ ନିଜ ଚାରି ଚକିଆ ଯାନ ନେଇ। ବାହାରି ଯାଇଛନ୍ତି। ହଠାତ୍ ରାସ୍ତାରେ ଗାଡିଟି ଖରାପ ହେଇଯାଇଛି। ତ ଗାଡିଟି ଖରାପ ହେଇଗଲା ଭିତରେ ତ ସିଏ ସେଠୁ ତାଙ୍କ ସାଙ୍ଗକୁ ନେଇ ସେଇ ଜଙ୍ଗଲ ଭିତରେ ଏକା ଏକା ଯାଉଛନ୍ତି ଦି ଜଣ ବହୁତ ଅ କହିବାକୁ ଗଲେ ପଟହାସ୍ୟ ମଧ୍ୟ କରୁଛନ୍ତି ତାଙ୍କୁ ଅନୁଭବ ମହାନ୍ତି ତାଙ୍କ ସାଙ୍ଗକୁ ଡରାଇ ମଧ୍ୟ ଦଉଛ ଆଉ ତାଙ୍କ ସାଙ୍ଗ ନୁହନ୍ତି ସିଏ ତାଙ୍କ ଠାରୁ ଜୁନିୟର ଅଛନ୍ତି ଯିଏ କି ସେ ପୋଷ୍ଟରେ କିନ୍ତୁ ସେ ତାଙ୍କୁ ବହୁତ ଭଲ ପାଆନ୍ତି।
। ଆଜ୍ଞା। ଯେମିତି କିି ଆପଣ କହିଲେ ତ ଏଇଟା ଯୋଉ ଚଳଚି ତ୍ରଟି ଆପଣ ଦେଖୁଥିଲେ, ତ ଏବେ ମାନେ ଯୋଉ କହିଲେ ସେ ବନ୍ଧୁ ନା ବା ବାନ୍ଧବୀ ଥିଲେ? ଯିଏ ତା ତାଙ୍କ ସହିତ ଯାଇଥିଲେ।
ବନ୍ଧୁ ଥିଲେ। ତାଙ୍କ ଜୁନିୟର ଥିଲେ ଗୋଟେ ଷ୍ଟାଫ ଥିଲେ ତାଙ୍କର ତାଙ୍କର ହି ଟିମ ରେ ଥିଲେ। ତ ଆରମ୍ଭରୁ ହିଁ ସେଟା ଆମକୁ ଦେଖା ଯାଉଛି ଯେ ଗୋଟେ ଅନ୍ଧାର ରାତି ହେଇଚି ବର୍ଷା ବି ଜୋରେ ଆସିଲାଣି କିନ୍ତୁ ତାଙ୍କ ଗାଡି ଟି ଖରାପ ହେଇଯାଇଛି। ଆଉ ତାଙ୍କ ଦି ଜଣଙ୍କ ଫୋନ ରେ ମ ମଧ୍ୟ ବ୍ୟାଟେରୀ ସରିଯାଇଛି ଚାର୍ଜ ମଧ୍ୟ ନାହିଁ। ତ ସେମାନେ ଯେହେତୁ ଗାଡିଟି ଖରାପ ହେଇଛି କେବଳ ତାଙ୍କ ସହିତ ନିଜର ବନ୍ଧୁକ ଫୋନ ଆଉ ସେମାନେ ଟର୍ଚ ଲାଇଟ ନେଇ ସେ ଜଙ୍ଗଲରେ ଚାଲୁଛନ୍ତି। ତ ଜଙ୍ଗଲରେ କିଛି ବାଟ ଯିବା ପରେ ତାଙ୍କୁ କିଛି ଆଲୋକ ଦେଖା ଯାଇଛି ଯେ ସେଠି ଗୋଟେ କାହାର ଘର ଭଳି ତାଙ୍କୁ ଦେଖ ଯାଉଛି। ତ ସିଏ ସେଇ ଘରକୁ ଯାଉଚନ୍ତି ଗଲା ବେଳେ ଯାଇ ସେଠି ଯାଇ ଦେଖୁଛନ୍ତି ଯେ ସେଠି ଗୋଟେ ବୃଦ୍ଧ ବ୍ୟ ଅଛନ୍ତି ବୃଦ୍ଧ ମାନେ ଏତେ ବୃଦ୍ଧ ନାହାନ୍ତି କିନ୍ତୁ ଗୋଟେ ବୃଦ୍ଧ ବ୍ୟ ତାଙ୍କ ଘର ସେଠି ଅଛି ଆଉ ସେ ସେଠି ଆଲୋକିତ କରି ରହିଛନ୍ତି ତ ଯାଇକି ତାଙ୍କ ଦେଖୁଛନ୍ତି ତ ସେ ବୃଦ୍ଧ ବ୍ୟକ୍ତି ଜଣକ ହେଉଚନ୍ତି ଆ ଆମର ଯୋଉ ଖ୍ରୀଷ୍ଟିୟାନ ମାନଙ୍କର ଯୋଉ ଚର୍ଚ୍ଚ ଥାଏ ସେ ଚର୍ଚ୍ଚରେ ହଉଛନ୍ତି ସିଏ ଜଣେ ସେବକ। ସେବକ ମାନେ ଯେମି ଯିଏ ଯାହାର ବି କିଛି ମରଣ ହେଇଯାଉଛି ତ ସିଏ ସେଇ ଚର୍ଚ୍ଚ ରେ ଯୋଉ କଫିନ ଅଛି ତା ଭିତରେ ପୁରେଇକି ତାଙ୍କୁ ପୋତି ଦି ତାଙ୍କ ଘର ସେଇଟା ତ ଯାଇକି ସେଠି ପହଞ୍ଚିଛନ୍ତି ପହଞ୍ଚିଲା ପରେ ତାଙ୍କ ସହିତ ସେ ସବୁ କିଛି କଥାବାର୍ତ୍ତା ହେଇଛନ୍ତି ଆଉ ହେଇସାରିଲା ସେଠୁ ବର୍ଷା ମଧ୍ୟ ସେତେବେଳକୁ ଷ୍ଟାର୍ଟ ହେଇଯାଇଛି ଜୋରରେ ତ ସିଏ ଯୋଉ ବୃ ଦ୍ଧ ବ୍ୟକ୍ତି ଅଛନ୍ତି କହୁଛନ୍ତି ଯେ କି ଆଉ ଅନୁଭବ ମହାନ୍ତିଙ୍କୁ କି ସାର୍ ରାତି ହେଇଗଲାଣି ଆପଣ କିଛି ଖାଇବେ ତ ସେ ଖାଇବା ବି ପ୍ରସ୍ତୁତ କରୁଛନ୍ତି ତା ସହିତ ସେ କହୁଛନ୍ତି କି ଆଉ ସାର୍ ଆପଣଙ୍କର କିଛି ତ ଗୋଟେ ଭଲ କେସ୍ ଥିବ ଆ ଯୋଉଟା କି ଆପଣ କେବେ ଭୁଲି ପାରିବେନି ସେଇ କେସ୍ ବିଷୟରେ ଟିକେ ମତେ କୁହନ୍ତୁ କିଛି ଯଦି ଆପଣଙ୍କର ମନଲୋଭା କାହାଣୀ ଅଛି ତ ଅନୁଭବ ମହାନ୍ତି ଠୁ ଆରମ୍ଭ କରୁଛନ୍ତି ସେ ମୁଭିର ମାନେ ସେଇ ଯୋଉ ଚଳଚିତ୍ରର ମେନ୍ କାହାଣୀଟି ଆରମ୍ଭ କରୁଛନ୍ତି।
ଆଜ୍ଞା ଯେମିତି କି ଆପଣ କହିଲେ ଯୋଉ ଚଳଚିତ୍ର ଟି ଏବେ କାହାଣୀ ଆରମ୍ଭ କରୁଛନ୍ତି ତ ଏବେ ଆପଣ ଚଳଚିତ୍ର ଟେ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇଛନ୍ତି ନା ଚଳଚିତ୍ରରେ ମଧ୍ୟନ୍ତରରେ ଅ
ନାଇଁ ନାଇଁ ଚଳଚିତ୍ରଟି ମୁଁ ପୁରା ଦେଖିକି ସମାପ୍ତ କରିଦେଇଛି।
ଯାହଉ ଖୁସି ଲାଗିଲା ଚଳଚିତ୍ରଟି ଆପଣ ଦେଖିଦେଇଛନ୍ତି ତ ଯଦି ଆପଣ କେତେବେଳେ ଫାଙ୍କା ରହୁଛନ୍ତି ତ ଚଳଚିତ୍ର କି ମୋ ସହିତ ବି ସେୟାର କଲେ ତ ମୁଁ ବି ବହୁତ ଖୁସି ହେବି ମୁଁ ବି ଟିକେ ଦେଖିପାରନ୍ତି ତ ତାର ଯୋଉ କାହା ଣୀ ଟା କଣ କାହିଁକିନା ଆପଣଙ୍କ କଥାରୁ ଜଣା ପଡୁଛି ଯେ ଚଳଚିତ୍ର ଟି ବହୁତ୍ ଭଲ ହେଇଛି ବୋଲି କାହିଁକି ନା ଆପଣଙ୍କର ଉତ୍ସାହ ଆପଣଙ୍କର ଜଣା ପଡୁଛି ଅନୁଭବ ଜ ଜଣା ପଡ଼ିଛି।
ନିଶ୍ଚିତ ଭାବରେ ମୁଁ ତ କହିବି ଆପଣ ବି ସେଇଟା ଦେଖନ୍ତୁ ବହୁତ୍ ରହସ୍ୟମୟ ଅଛି। ଆଉ ଅନୁଭ ମହାନ୍ତିଙ୍କର ଅବଶ୍ୟ ମତେ ତାଙ୍କର ଯୋଉ ଅଭିନୟ ଟି ଟିକେ ପସନ୍ଦ ଆ ଆସିଲାନି ଆଗ ଅପେକ୍ଷା ଅନୁଭବ ମହାନ୍ତିଙ୍କର ଅଭିନୟ ଟି ଟିକେ ଖରାପ ହେଇଯାଇଛି। କିନ୍ତୁ ତାଙ୍କର ଯୋଉ କୁହନ୍ତିନି ଯୋଉ ପାଖରେ ଯେତିକି ସବୁ ଚରିତ୍ର ଥିଲେ ସେ ବୃଦ୍ଧ ବ୍ୟକ୍ତି ନିଅନ୍ତୁ ତାଙ୍କ ସାଙ୍ଗ ନିଅନ୍ତୁ। ଏବଂ ଆଗକୁ ମଧ୍ୟ ତାଙ୍କର ଯିଏ ଧର୍ମ ପତ୍ନୀ ନିଅନ୍ତୁ ଯିଏ କି ସୂର୍ଯ୍ୟମୟୀ ଅଛନ୍ତି ତା ଦେହରେ ଅଭିନେତ୍ରୀ। ତ ତାଙ୍କର ମଧ୍ୟ
ଆ ଅଭିନୟ ବହୁତ ଭଲ ଲାଗିଲା କିନ୍ତୁ ମାନେ କାହାଣୀ ତ ବହୁତ୍ ସୁନ୍ଦର ହେଇଛି ଯିଏ ଆମର ନିର୍ଦ୍ଦେ କ ଅଛନ୍ତି କାହାଣୀଟିକୁ ବହୁତ୍ ସୁନ୍ଦର ଭାବରେ ଲେଖିଛନ୍ତି ଆଉ ଆପଣଙ୍କୁ ଆପଣ ଯ ସେ କାହାଣୀଟିକୁ ଦେଖିବେ ତ ଆପଣଙ୍କର ମନେ ପଡ଼ିବ ଯେ ଆମେ ଛୁଆ ବେଳେ ଗୋଟେ ଆମ ର ଯୋଉ ଷ୍ଟୋରି ବୁକ୍ ଥିଲା ମାନେ କାହାଣୀ ଯୋଉ ବହି ଥିଲା ତାର ଆକଚ୍ୟୁଲି କିଛି କାହାଣୀ ସେଠୁ ମଧ୍ୟ ନିଆ ହେଇଛି ତ ସେଥିରୁ ମଧ୍ୟ କିଛି କିଛି କାହାଣୀ ନେଇଛନ୍ତି କିଛି ଅଳ୍ପ କିଛି କାହାଣୀ ତା ଭିତରେ ପୁରେଇଛନ୍ତି। ଆଉ ସେଇ ସବୁ କାହାଣୀକୁ ମିଶେଇକି ନିର୍ଦ୍ଦେଶକ ଗୋଟେ ଭଲ କାହାଣୀ ଏଠି ପ୍ରଦର୍ଶନ କରିଛନ୍ତି ତ ଆପଣଙ୍କ ମଧ୍ୟ ବହୁତ୍ ରହସ୍ୟ ତା ଦେହରେ ଅଛି ବହୁତ୍ କିଛି ସେଥିରେ ଆପଣଙ୍କୁ ଦେଖିବାକୁ ମିଳିବ କିନ୍ତୁ ମୁଁ ଟିକେ ଖାଲି ସେଥିରେ ନିରାଶ ହେଲି ଅନୁଭବ ମହାନ୍ତିଙ୍କର ଅ ଅଭିନୟ ନାଇଁ କି କି ଆଗ ଭଳିଆ ଯେମିତି ମତେ ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶନୀଙ୍କର ଯୋଉ ଥିଲା। ଗୋଟେ ଚମତ୍କାର। ହ ଗୋଟେ ସିନେମା ସବୁ ଯୋଡି ଥିଲା ଗୋଟେ ଚମକ ଚକାର ଭାବରେ ସେମାନେ ପ୍ରଦର୍ଶନ କରୁଥିଲେ ସେଟା ଏବେ ତ କହିବାକୁ ଗଲେ ବର୍ଷା ପ୍ରୟଦର୍ଶନୀ ପୁରା ବସି ଯାଇଛନ୍ତି ଆଉ ଅନୁଭବ ମହାନ୍ତି ଯେତିକି ବି ଆଣୁଛନ୍ତି ସିନେମା ମୁଁ ଯେତିକି ଦେଖିଲିଣି ମ ମତେ ଟିକେ ତାଙ୍କ ସିନେମାରେ ମୁଁ ଟିକେ ଖୁସି ନାହିଁ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା ଦର୍ଶକ ତ ବହୁତ ବହୁତ। ପ୍ରକାରର ଦର୍ଶକ ରହୁଛନ୍ତି ଆପଣଙ୍କର ଯୋଉ ପ୍ରକାରର ଆଶା ରହୁଚି ମେବି ସେଇ ସେଇ ଆଶା ଟା ସିଏ ପୂରଣ କରି ପାରୁନାହାନ୍ତି। ଆପଣଙ୍କର ଯେମିତି ଚରିତ୍ର ଆପଣ ଖୋଜୁଥିଲେ ସେ ସିନେମାରେ ମେବି ଆପଣଙ୍କୁ ସେଥିପାଇଁ ଆପଣ ଟିକେ ଖୁସି ନାହାନ୍ତି।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ଆଉ ମୁଁ ମଧ୍ୟ ଆପଣଙ୍କୁ କହିବି ମୁଁ ମଧ୍ୟ ଯୋଉଠି ଦେଖିଛି ମୁଁ ମଧ୍ୟ ସେଇ ଯୋଉ ଆପଣଙ୍କର ଦୂର ଭାଷାରେ ଯୋଉଥିରେ ମୁଁ ଦେଖିଥିଲି ସେଇଟା ମଧ୍ୟ ମୁଁ ଆପଣଙ୍କୁ ଦେବୀ ଆପଣ ମଧ୍ୟ ଦେଖିବେ ସେଇ ଜାଗାରେ ଆପଣଙ୍କୁ ମ ଧ୍ୟ ଭଲ ଲାଗିବ ସିନେମା ଟି ଦେଖି ଆଉ ମୁଁ ବେଶୀ କିଛି କହିବିନି କାହିଁକି ନା ମୁଁ ଚଳଚିତ୍ର ବିଷୟରେ କାହିଁକି ନା ଯଦି ମୁଁ ସବୁ କିଛି କହିଦେବି ତ ଆପଣଙ୍କୁ ସେଇଟା ଦେଖ ଦେଖିବାକୁ ଭଲ ଲାଗିବନି ବାସ୍ ଖାଲି କହୁଛି ଯେ ଭଲ ଅଛି ଆପଣ ଏବେ ଥରେ ଦେଖନ୍ତୁ ଆଉ ତାଙ୍କର ଯେତିକି ସବୁ ତା ଭିତରେ ଚରିତ୍ର ମାନେ ନିଜ ନିଜ ଭିତରେ ସବୁ ଜଡିତ ଅଛନ୍ତି। ମାନେ ସମସ୍ତଙ୍କ ଭିତରେ କନେକସନ ରହିଛି ଦେଖିଲେ ଆପଣ ଧୀରେ ଧୀରେ ଜାଣି ପାରିବେ ଆଉ ତାଙ୍କର। ଆଉ ଯେମତି କହିଲି କି ଆମର ଛୁଆ ବେଳର ଯୋଉ ଗୋଟେ ଗପ ଥିଲା ମୁଁ ଖାଲି ସେ ଗ ପଟା କହିବି ଆଉ ଗପଟି ଆପଣ ଶୁଣିଲା ପରେ ଆପଣ ନିଜେ ଖୋ ଯିବେ ଯେ କାହିଁକି ମାରିଲେ କଣ ପାଇଁ ଏମିତି କଲେ କାହିଁକି କଲେ ତ ଆକଚୁଆଲିରେ କଣ ହଉଛି ଯେତେବେଳେ ସବୁ କିଛି କାହାଣୀ କହି କହି ଯାଉଛନ୍ତି ତ ଲାଷ୍ଟକୁ ଦେଖାଯାଉଛି ଯେ ଅନୁଭବ ମହାନ୍ତି ତାଙ୍କର ଯୋଉ ଧର୍ମ ପତ୍ନୀ ଅଛନ୍ତି ତାଙ୍କୁ ମାରି ଦଉଛନ୍ତି ଆଉ ମାରିବାର ଢଙ୍ଗ ମଧ୍ୟ ଗୋଟେ ନୂଆ ନିଆରା ଢଙ୍ଗ। କେମିତି ମାରୁଛନ୍ତି ନା ଗୋଟେ ବ ଡ଼ ଛେଳି ମାଂସର ଯୋଉ ଗୋଟେ ଗୋଡ ପୁରା ସେ ନିଜେ ଆଣିଛନ୍ତି ଖାଇବା ପାଇଁ ଯୋଉଟା କି ଆମର ଇଂଲିଶରେ ତାକୁ ରାନ୍ ବୋଲି କୁହାଯାଏତ ସେ ଯୋଉ ଛେଳି ଯୋଉ ଗୋଟେ ପଟ ଫଡିଆ ପୁରା ଯୋଉଟା କି ତାଙ୍କର ସେଇ ବନ୍ଧୁ ଯୋଉ ବନ୍ଧୁ ଏବେ ତା ଙ୍କ ସହିତ ସେ ଜଙ୍ଗଲରେ ମହଜୁଦ ଅଛନ୍ତି ସେ ବନ୍ଧୁକୁ ହିଁ ଡାକିଛନ୍ତି ଖାଇବା ପାଇଁ ଆଉ ସେଇ ମାଂ ମାଂସ ରୋଷେଇ କଲା ବେଳେ ହିଁ ସେ ସେଇ ମାଂସରେ ହିଁ ମାରି ଦେଇଚନ୍ତି। ତାଙ୍କ ମୁଣ୍ଡକୁ ବାଡେଇକି ତାଙ୍କ ସ୍ତ୍ରୀଙ୍କର ମୁଣ୍ଡକୁ ସେ ମାଂସ ହାଡରେ ବାଡେଇ ଦେଇଛନ୍ତି ବାଡି ଚି ସବୁବେଳେ ସେ ତାଙ୍କ ମୁଣ୍ଡ ଫାଟି ଯାଇଚି ଆଉ ସେ ମରିଯାଇଛନ୍ତି।
ଆଞ ଷ୍ଟୋ ତ ବହୁତ ଆପଣଙ୍କ ତ ଯୋଉ କାହାଣୀଟି କହିଲେ କାହାଣୀ ତ ବହୁତ ଶୁଣିବାକୁ ତ ବହୁତ ସୁନ୍ଦର ଲାଗୁଛି ତ ଆପଣ ନିଶ୍ଚୟ